ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆପଣ କଣ କରୁଥିଲେ?
ଏଇ ରୋଷେଇ କରୁଛି।
ଓହୋ ଆଉ ଆଜି କଣ କରୁଛନ୍ତି ରୋଷେଇ ପାଇଁ?
ଏ ଭାତ ହେଇସାରିଲଣି ଡାଲମା ହବ ସୁନୁସୁନିଆ ଶାଗ ଭଜା ହବ। ଆଉ ଆଳୁ ଭାଜୁଛି ଆଉ। ହୁ ଆଉ କଣ ଦେଖିବି କରିବି ଆଉ ଏ କସାରିଲା ପରେ ଆଉ ବାଇଗଣ ଦିଟା ଫାଳ କରି ଭାଜିବି। କାମ ସାରିକି ଖାଇବି ଆଉ।
ଆଛା ଆଛା ମୁଁ ସେଇ ଆଜି ସକାଳେ ମୋ ମାମା କରିଥିଲେ ସୁଜି ଆଉ ସିମେଇ ପକେଇଛି। ମୁଁ ତାକୁ ଖାଇ ଦେଇଥିଲି ଦି ତାଟିଆ ତାପରେ ଏଇ ଟିକେ ପଣସ ଖାଇଥିଲି ଖାଏନି ଆଗୁରୁ ମୁଁ ଅଧିକା ପଣସ ଖାଇଦିଏ ଏକା ଥରକରେ ତିରିଶ ଟା ତ ମୋର ଥରେ ଦେହ ଖରାପ ହେଇଗଲା ତ ମୁଁ ଆଉ ଖାଇବିନି ଏବେ ବାସ୍ ପାଞ୍ଚଟା ହିଁ ଖାଇଛି ଯାଇକି ଚାରି ଟା ବେଳକୁ ଆଉ ପାଞ୍ଚଟା ଖାଇଦେବି କାରଣ ପାଚିଲା ପଣସ ମତେ ବହୁତ୍ ହିଁ ଭଲ ଲାଗେ।
ଏତେ ଖାଇବେନି ଦିହ ଖରାପ ହବ ପେଟ ଗ୍ୟାସ ହେଇଯିବ ଝାଡା ହବ ଖରା ଗରମ ଯେମିତି ହଉଚି ପଣସ ଲୋଭର ଖାଇଲେ ଦିହ ଖରାପ ହବ ଆଉ ଆପଣଙ୍କର ଉଁ ରଜ ହେଇଗଲାଣି ପଣସ ଖାଇଲେଣି ଆଉ
ହଁ ମଁ ମତେ ତ ପଣସ ବୋହୁତ ଭଲ ଲାଗେ। ଏ ଆମର ଏଇ ମାସ ଟା ମାନେ ମେ ମାସ ଟା ମୁଁ ହି ବୋହୁତ୍ ମାନେ ତିନି ଚାରିଥର ଖଣ୍ଡେ ପଣସ ଆଣିକି ଖାଇଛି।
ହଁ ହଁ ପଣସ ସିିଜିନଟା ଏଇକ୍ଷଣି ତ ପଣସ ଆମ୍ବ ଅ ଏଇ ସିଜିନରେ ଖାଇବା ଟାଇମ ହେଲେ ଦେଖି ଚାହିଁ ଖାଇବେ ଝାଡା ଫାଡା ହବ ଆମ୍ବ ଖାଇଲା ବହୁତ ଲୋକଙ୍କୁ ଝାଡା ହଉଚି ଗରମ ହେଲାବତର ହଉଛି ନା ଆଉ ଘର ଘର କା ତ ଆମ୍ବ ପଣସ ହେଇଚି ଯେ ଭର୍ତି ଆଉ ସହଜେ ତ ରଜ ଆସିଲାଣି ଆହୁରି ଆଉ କୁଣିଆ ମୈତ୍ର ଯିବା ଆସିବା ଛୁଆଙ୍କର ରଜ ଏଇ ଛୁଆଙ୍କର ବୁଲାବୁଲି କରିବେ ଖରା ତ କଣ କରୁଛି କରୁ ଦେଖିବା କାଁଳିଆ ପାଗ କରୁନି ରଜରେ ଟିକେ ଭଲ ଲାଗେ। ଖରା ହେଲେ କି ରଜ
ହଁ ମାନେ ଟିକେ ତ କାଉଁଳିଆ ପାଗ କରିବା କଥା ସିଏ ଏଇ ଦି ତିନି ଦିନ ହେଲାଣି ଅ ମାନେ ତିନିଟା ଚାରିଟା ବେଳ କୁ ମାନେ ଟିକେ କାଁଉଳିଆ ପାଗ କରିଦଉଛି ହେଲେ ବି ସେ ବର୍ଷା ନାହିଁ ଖାଲି ପବନ ଯାହା ଟି କେ ଅଧିକ ଦେଇଦେଲା ନା ବିଜୁଳି ଘଡଘଡି ଆମର କାଲି ହେଇଥିଲା ନା ବର୍ଷା ହେଇଛି ସେମିତି ଟିକେ କାଉଁଳିଆ କରିଦଉଛି ଆଉ ହେଲେ ରଜଟା ର ସକାଳୁ ଏମିତି କାଉଁଳିଆ ପାଗ କରନ୍ତା ହେଲେ ବ ର୍ଷା ଅଧିକ ନ ହୁଅନ୍ତା ନହେଲେ ଲୋକମାନେ ଏତେ ଭଲ ସେରେ ଦୋଳି ଖେଳି ପାରିବେନି ପିଠା ପ ଣା ମାନେ ଦବା ନବା ସେ ହେଲେ କିନ୍ତୁ କାଉଁଳିଆ ପାଗ ଟା ରହିଲେ ଟିକେ ଭଲ ହବ
ହଁ ଛୁଆମାନେ ପିଲାମାନେ ବୁଲା ବୁଲି ଝିଅ ଛୁଆଗୁଡାକୁ ଭଲ ପାଆନ୍ତି ଏଇ ପାଇଁ ବୁଲାବୁଲି କରିବାକୁ କାଉଁଳିଆ ପାଗରେ ଖରା ହେଲେ କିଏ କା ଘରକୁ ଯିବ ଯେ ନିଜକୁ ଭଲ ଲାଗିବନି ପରଘରକୁ ଯିବାକୁ କାଉଁଳିଆ ପାଗ ହେଲେ ପରଘରକୁ ଗଲେ ସାଙ୍ଗସା ଥି ଘରକୁ ଗଲେ ବୁଲାବୁଲି କଲେ ଖାଇଲେ ପିଇଲେ ରଜଦୋଳି ଖେଳିଲେ ଯେ ଘରକୁ ଫେରିଲେ ଚାରିଟା ପାଞ୍ଚଟା ବେଳକୁ କାଉଁଳିଆ ପାଗ କଲେ ଏ ଯୋଉ ଗରମ ହଉଛି କିଏ ଯିବ ଦୋଳି ମୂଳେ ଖେଳିବାକୁୁ ବୁଲିବାକୁ
ହଁ ପରା ଏଇ ଖରା ଗରମରେ କିଛି ତ କିଛି କରି ଦଉନି ଆଉ ଏତେ ଜୋରସେ ଖରା ହେଲେ ଯାଇଁକି ଦୋଳି ଖେଳ ଆଉ କହାକୁ ଘରକୁ ଯାଇକି ଏମିତି ମଜା ମସ୍ତି କର ସେ ତାଙ୍କ ଘରୁକୁ ଗଲା ଭିତରେ ହିଁ ତ ମାନେ ସେ ଗରମରେ ପୁରା ମଣିଷ ଦୁର୍ବଳ ଲାଗୁଥିବ ବସିକି, ସେଠି ପୁଣି ଯାଇଁକି ଆଉ କଣ କରିବ? ଆଉ ପୁଣି ପିଠା ପଣା କଲା ବେଳେ ବି ସେ ଥକା ଲାଗିଯିବ ଏଇ ଯୋଉ ଖରା ଗରମରେ ସେ ବର୍ଷା ଯାକ ଦେଖାଯାଉ କାଲି ଆଡକୁ। କଣ ଦଉଛି?
ହଁ ଆଉ କାଲି ରଜ ତକ ଆଜି ତ ରନ୍ଧାବଢା। ଗାଁମାନଙ୍କରେ ସବୁ ରୋଷେଇ କରିକି ପିଠା ପୋଡିକି ମଣ୍ଡା ଗଇଁଠା ସବୁ କରିକି ରଖିଥିବେ। ରୋଷେଇ ବାସ ତରକାରୀ ଫରକାରୀ କରି ରଖିଥିବେ କାଲି ଚୁଲି ଲାଗିବନି। ଏବେ କଣ ମାନୁଛନ୍ତି? ଗ୍ୟାସ ଅଛି ରୋଷ କରିଦଉଛନ୍ତି ଆଗ ଭଳିଆ କଣ ରଜ ଆଉ ପାଳୁଛନ୍ତି? କଟା ବଟା ଝିଅଛୁଆ କୋଉଟାରେ ହାତ ମାରିବେନି ଦାନ୍ତକାଠି କାଟିବେନି ଗୁଆ କାଟିବେନି। ଶାଗ କାଟିବେନି ସବୁ କରିକି ରଖିଥାନ୍ତି ଉଠା ଚୁଲିରେ କରନ୍ତି। ଆଉ ଏବେକୁ କେହି ମାରୁନାହାନ୍ତି କି ସବୁ ଚାଲିଛି। ଆମ ବେଳେ ଆମେ ଝିଅ ବେଳେ ଆମ ଜେଜେମା ସବୁ ଦାନ୍ତକାଠି କାଟିକି ରଖିବ ଖଇଚଲାରେ ଭଜା ତରକାରୀ ସବୁ ଘୋଡେଇକି ରଖିଥିବି। ଆଉ ଏସବୁଣି ସିଏ ସବୁ ଅଛି ନାଁ ଗ୍ୟାସ ଅଛି ରୋଷେଇ କରିଛନ୍ତି ରଜ କ ନା ଭଜ କଣ?
ହଁ ପରା ଆଗରୁ ମୁଁ ବି ଯେତେବେଳେ ଛୋଟ ଥିଲି ଆମ ଗାଁ ଆରେକରେ।
ପୁରା ପଟାଦୋଳି ଲାଗିଥିବ ମାନେ ସେ ପଟାଦୋଳି ପୁରା ମାନେ ବଡ ଗ ଗଛରେ ଲାଗିକି ଆମର ସେଠି ଗୋଟେ ନଈ ଆଡ ସେମିତି ଯାଇଛି। ସେଇପଟେ ହିଁ ସେଇଠି ଲାଗିଥିବ ସେ ପଟା ଦୋଳିରେ ଠିଆ ହେଇକି ଦୋଳିଥିଲ ବସିକି ଦୋଳିଖେଳ। ମାନେ ସିଏ ଏତେ ଭଲସେ ଯିବା ଆସିବା କରିବ ଯେ ସେ ଦୋଳି ଖେଳ ଗୁଡା ପୁରା ମଜ ମଜା ଲାଗୁଥିଲା ଆଉ ତାପରେ ଏଇଠି ଆମର ସେ ଗାଁ ସେ ସେ ଲୁଡୁ ହଉ ତାସ ହଉ। ମତେ ତ ତାସ ଖେଳ ଠିକ ସେ ଆସେନି ହେଲେ ମୁଁ ଲୁଡୁ ଖେଳେ। ହେଲେ ଏଇଠି ତ ସେମିତି ସମସ୍ତେ ସେ ରନ୍ଧା ବଢ଼ା କରିଦଉଛନ୍ତି କିଛି ନ ମାନି? ଆହୁରି ମାନେ ରୁଲସ ରେଗୁଲେସନ୍ ଯେମତି ଆଗ ଥିଲା। ଏତ ଭଲ ସେ ସମସ୍ତେ ପାଳନ କରୁଥିଲେ। ସେତେ ତ ଭଲ ସେ ଆଉ ନାହିଁ।
ହଁ। ହ୍ୟାଲୋ।
ହଁ ଶୁଭୁନି କି ଆପଣଙ୍କୁ ମୋ କ
ହଁ ହଁ ଏବେ ଶୁଭିଲା। ଆ ହଉଛି ଆମର ଏଇଠି ତା ଗାଁରେ ତାସ ଖେଳନ୍ତି ପୁଅ ପିଲାମାନେ ବାଗୁଡି ଖେଳନ୍ତି ରଜରେ। ଝିଅ ମାନେ ଆସନ୍ତି। ସବୁ ଦଳା ଦଳକି ପିଠା ପଣା ଖାଇକି ଯାଆନ୍ତି ସାଙ୍ଗସାଥିଙ୍କ ଘରେ ଆଉ ଦୋଳିଆମ ଆମର ଅରଗ ଚରଗ ପଟା ଝୁଲି ଦଉଡିଆ ଝୁଲି ଲାଗିଥାଏ। ଆମ ବାଡି ଆଡେ ସବୁ ଖେଳିକି ଖାଇ ପିଇକି ଯାଆନ୍ତି ସାଙ୍ଗ ପିଲା ସବୁ ଆସନ୍ତି। ପୁଅ ଛୁଆ ସବୁ ବାଗୁଡି ଖେଳନ୍ତି ତାସ ଖେଳନ୍ତି ଫେତା ଲୁଡୁ ଖେଳିବେ କଟ ଖେଳିବେ। କଣା ନାହିଁ।
ହଁଁ ମୁଁ ସେଇ କଥା କହୁଥିଲି କି ଆପଣ ଏମିତି ରହି ରହିକି ମାନେ ଟିକେ ଜୋସ୍ ମୁଁ କହିଲି କି ମତେ ଲାଗୁଛି କି ନେଟୱାର୍କ ଇସ୍ୟୁ ହେଇକି କଟିି ଯାଉଛି ବୋଲି। ଆପଣଙ୍କୁ ମୋ କଥା ଏବେ ଶୁଭୁଛି ତ?
ହଁ ଶୁଭୁଛି ରହିଯାଉଛି ମଝିରେ ମଝି
ହଉ ହଉ ମୁଁ ଏବେ ଶୁଭୁଛି?
ହଁ।
ହଁ ମୁଁ ସେଇ କଥା କହୁଥିଲି କି ଆମେ ଏଇ ଭାବୁଛୁ ଏଇ ଚାରିଟା ପାଞ୍ଚଟା ବେଳେ ଟିକେ ମେହେନ୍ଦୀ ପ ଏଇଯୋଉ।
ଖାଲିତ ଟାଇମ ହବନି ମତେ ଲାଗୁନି। ତ ଆଜିହିଁ ମେହେନ୍ଦି ପକେଇଲେ ସେ ରାତିରେ ଯାହା ଟିକିଏ ପାଚିଯିବ।
ତାପରେବି ଆମରତ ତଳଘର ଖୁସିଟା ଥିଲା ଆମେ ଭାବିଥିଲୁ ଏଇ ବ୍ରହ୍ମେଶ୍ଵର ମନ୍ଦିର ଯିବୁ ଆରବର୍ଷ। ସବୁଭଳିଆ। ହେଲେ ସେତ ପଳେଇଛି ଯାଇଁକି ଆସିବ ସେକେଣ୍ଡ ରଜ ସାରିକି ତାମାମୁଁ ଘରୁ।
ତା ଥାର୍ଡରେ ଯିବେ ଯାଇକି ଯିବ ଆଉ ବୁଲାବୁଲି କରିତେ ଟିକିଏ।
ଆଉ ଆଉ ଆ। ଆମର ମୋ ଭଉଣୀ ଝିଅ ଆଇଚି ତାକୁ ଡାକିନବ ବୁଲିବାକୁ ଯିବ।
ମତେନା ଜମା ନୁହଁ ମତେ ସେ ଭଲଲାଗେନି ସେ ପୂର୍ବ ଥରକ ଆସିଥିଲା ଆମକୁ କହିଲା କି ନା ଏମାନେ ମତେ ଠିକ ସେ ଖାଇବାକୁ ଦଉ ହୁଁ ଆରେ ଆମେତ କିଛି କରିନୁନା ତାପରେବି ଏତେ ଆମେ ତାକୁ ତିନିହଳ ଆରଥରକୁ ଦେଇଥିଲୁ ଡ୍ରେସ ପଟା ତାପରେବି ଯାଇଁକି ଆମ ଏ ଏଇନା ସିଏ ମାମୁଁ ଘରେ କହିଛି। ତାପରେବି ଆମେ ତାକୁ ପୁରୀ ଧୋଉଳି କେତେ କଣ ବୁଲେଇବାକୁ ନେଲୁ? ତାପରେବି ସେ ଆମକୁ କହିଲାକି ନାସବୁତ ମାମୁଁ ଘର ନେଇଛନ୍ତି ମାଉସୀ ଘରେ କିଛି କରିନାହାନ୍ତି। ଆପଣ ଏବେ କହିବେନିକି ସେ ଛୋଟଛୁଆ ଯେ ନାଇନ କ୍ଲାସରେ ପଢିଲାଣି। ତାର ବୁଦ୍ଧି ଠିକଅଛି।
ହଁ କ ନେଇକି ପଳେଇବ ବୋଲି ଆସ ସିଏ ଯେତେବେଳେ ଆଉ ଭୁବନେଶ୍ୱଵରକୁ ଆଉ ଯାଇଛିି ବୁଲାବୁଲି କରିକି ଯିବ ଆଉ ସେ କହୁଥାଉ ତାକଥାରେ କଣ ମିଳିବ?
ଜମା ନୁହଁ ତାର ସେ ଭଉଣୀ ଅଛି ସେ ତା ସହିତହିଁ ବୁଲିବାକୁ ଯିବ। ଆମେତ ଜମାରୁବି ନବୁନି ଆମେ ମୁଁ ତାକୁ ଟିକିଏ ଡାକିବି ଆସୁନୁ ଫଟୋ ଉଠେଇବା। କି କଣ ଖାଇବା ସେ ସେମତି ମୁକ ବଧିର ହେଇକି ଥିବ ଆରେ ତୁ ଯଦି ନକହିବୁ ମୁଁ ତୋର କଣ ମନକଥା ଜାଣିଦେବିକି।
ହଁ ସେ କହୁଥାଉ ଛୋଟ ଛୁଆଟେ ଯିବ ଆଉ ବୁଲିକି ଆସିବ ଆଉ। ତା ମା କହିବେନି ନା ଦେଲେନି ଟିକିଏ ବୁଲିବାକୁ। ଦୀପା ରୂପା ଅଛନ୍ତି ତା ମାଉସୀ ଝିଅ ବୁଲେଇବାକୁ ନେଲେନି।
ଯେସେବେଳେ ବୁଲେଇବାକୁବି ନଉ ତା ମାବି ଆମକୁ କିଛି କୁହଏନି ସେ ଏମାନେ ନେଇଯାଇଥିଲେ ବୋଲି ତାଙ୍କୁ ତାଙ୍କୁ ମାମୁ ଘରେହିଁ ପସନ୍ଦ ସେମାନେ ସେଠି ରୁହ।
ହଁ ସେ କହୁଥାଉ ତମେ ଆମର। ପସନ୍ଦ ମୁଁ ତାକୁ ଡାକିମି ଆଜି ବୁଲିବାକୁ ଯିବ ବୁଲିବାକୁ ଯିବ ବିଟିକେ ବିଡିଓ ପାର୍କ ପଳେଇବ ଆମରତ ପିଠା। ମଟର ତରକାରୀ ଚକୁଳିପିଠା ଖାଇଦେଇକି ଯିବ ବୁଲାବୁଲି କରିକି ଆଉ।
ହଉ ଆଉ ଦେଖିଯାଉ ସେତେବେଳେ କଣ ହଉଛି ଯେତେ ଯାହାହେଲେବି ତାଙ୍କ ମୋ ମାମୁଁ ଘରେତ ଭଲ ଦୋଳି ଲଗେଇବେ ଆମେତ ଏଇଠି ଦୋଳିବି ଲଗେଇବାନି। ସେ ଆଉ ଏଠିକି ଆସିକି କଣଟା ଖେଳିବ।
ଆମ ଏଇ ଗ୍ରୀ ଗ୍ରିଲରେ ଅଛି ଡୋଳି ଲଗେଇଦେବି।
ହଁବା ମୁଁ। କହି କହି ତମେ ଟିକିଏ ଦୋଳି ଲଗାଅନି ସିଏ ଆସୁଛି ବୋଲି ଲଗେଇଦବ।
ହୁଁ ବାପାତ କହନ୍ତି ଖାଲି ବଡି ପିଜୁଳି ଧରିକ ଆସ। ଗାଁକୁୁ ପଳେଇଥିନେ ଆଉରି ଭଲ ହେଇ ଆ ହିଆ ରଜ ଆଉ ଆମର ତମ ବାହାର ଛାତ ଉପରୁ ଦୋଳି କରିଦେଇଚନ୍ତି ସେ ଯୋଉ କାନ୍ଥ ହେଇନି ତିନିତାଲା ଉପରୁ ଦୋଳି ସେଠି ରାଧାର ଲାଗିଚି ମୋଟାମୋଟା ଦୌଡ ରାଧା ତାର ଖେଳୁଚି
ହଉ ତାହେଲେ ଭଲ କଥା ତମ ମାନେ ସବୁ ମିଶିକି ଗୋଟେ କାମ କର ଗାଁ ର ମାମୁ ଘର ହିଁ ପଳାଅ ସେଇଠି ଯାଇଁକି ବୁଲିବ ଆଉ। ହୁଁ
ହଉ ଯିବା ଆଉ ରଜରେ ଆଉ ଶେଷ ରଜ ଦିନ ଯିବା।
ହଁ ହଁ ନିଶ୍ଚିନ୍ତ ଭାବେ ମୋର କିଛି ଆପଣଙ୍କୁ ନାହିଁ ଆପଣ ମାନେ ଗଲେ ସମସ୍ତେ ମିଶିକି ସେମାନେ ତ ଏଇଠି ଆସିଛନ୍ତି ତ ଏଇଠୁ ହିଁ ଆପଣ ପଳେଇବେ ମାମୁ ଘରୁ ଏକାଥରେ ସମସ୍ତେ ମିଶିକି ବୁଲି ବାଲିକି ଆ ପଣଙ୍କର ରଜ ସାସାରି କି ମାସେ ସେଇଠି ରୁହନ୍ତୁ ଯାହା କରିକି ତ ଆପଣ ବୁଲି ବାଲିକି ଆସିବେ ଆଉ କଣ
ହଁ ଓଉ ବୁଲାବୁଲି ମାସେ କଣ ଦି ମାସେ ରଏନେ ପରିବାନାଇ କଇବେନି ଆମକୁ ହେଠୀ ଜାମ୍ୱୁ କୋଳି ହେଲାଣି ଖାଇବୁ ବଇଁଚ କୋଳି ଖାଇବୁ ଆଉ ନଈକତିରେ ମନ୍ଦିର ଆମର ସବୁ ଅଛି ସେଠି ବର ଗଛରେ ଦୋଳି ନାଗିଚି ଟା ଦୋଳି ଚଁ ର ପା ଦୋଳି ସବୁ ବାଟ ହେଇକି ଯାଆନ୍ତି ଖାଆନ୍ତି ଦହି ପାଣି କରିକି ଦେବେ ତାକୁ ପିଇବାକୁ ଏ ତୋଳି ଖେଳିକି ମନ୍ଦିର ଦର୍ଶନ କରିକି ଯାଆନ୍ତି ସବୁ। ଆମ ରା
ହଉ ତାହେଲେ ଠିକ୍ ଅଛି ମୁ ଏ ଏବେ ତାହେଲେ ରଖୁଛି ଆପଣ ବୁଲାବୁଲି କରିବାକୁ ଯିବେ ଆଉ।
ହଉ ଠିକ୍ ଅଛି ଆଉ ଚାରିଟା କ ଓଃ କାନ କଁ ହେଇଯାଉଛି